ତ ମାନେ ସେପଟ ସାଇଟ୍ ରେ ବୋଧେ ନେଟୱର୍କ ସେପଟ ସାଇଟ୍ ର ନେଟୱର୍କ ନାହିଁ ବୋଧେ ଶୁଭୁନି ସେପଟ ସାଇଟ୍ କଥା। ହଁ।
ଆଉ ମୁଁ ତ ବାହାରେ ଅଛି ଶୁଭୁନି।
ହଁ ଏବେ ଶୁଭିଲା। ମାନେ ଟିକେ ସାଉଣ୍ଡ ଆସୁଚି ବ୍ୟାଗ୍ ଗ୍ରାଉଣ୍ଡ ।
ବର୍ଷା ହଉଛି ତ। ବର୍ଷା ହଉଛି ତ।
ଓହୋ।
ଆଉ କଣ?
କଣ କରୁଥିଲ?
ମୁଁ ଏଇ ଅଫିସରେ ଅଛି ଆଉ। ବର୍ଷା ହଉନି?
ନାଁ ମ ଗରମ ପ୍ରବଳ ହଉଛି।
ଇଆଡେ ବର୍ଷା କାଚୁଛି ଜୋରେ। ହଁ।
ଆଉ ଦେହ ଭଲ ଅଛି।
ହଁ ଦେହ ଭଲ ରଜ ତ ସରିଲା ଘରୁ ଜମା ଆସିବାକୁ ଇଚ୍ଛା ହଉନଥିଲା। ହୁଁ।
ସେ ବାର ଦି ଚାରି ଦିନ ଘରକୁ ଆସିଲା ପରେ, ପୁଣି ଆଉ ଥରେ ବେକ ବସ୍ତାନି ବାନ୍ଧ ଯିବା ପାଇଁ।
ଜମା ଆସିବାକୁ ଇଚ୍ଛା ହଉନି। ରହିଗଲା ପରେ ପାଞ୍ଚ ଛଅ ଦିନି।
ଅଳସୁଆ ହେଇକି ଖାଇ ପିଇକି ଶୋଇ ପଇଲା ପରେ।
ହୁଁ ଖାଲି ମାନେ ଗୋଟେ ଘରୁ ଧକ୍କା ଦେଇକି ବାହାରେ ଲା ଭଳିଆ ଗୋଟେ ଫିଲିଙ୍ଗସ୍ ଆସିଛି।
ସେୟା ଯାଉର ଯାଅ। ଛୁଟି ସରିଲା।
ହଁ। ତମେ କେବେ ଯିବ।
ଆଜ୍ଞା।
ମୁଁ କହିଲି ତମେ କେବେ ଯିବ।
ମୁଁ ବି ଯିବି ହାରି କାଲି ଆଣିକି। ଯାଇଥାନ୍ତେ ଯେ ମୋର ଟିକେ କାମ ଥିଲା ତ ଯାଇଏନି ଆଉ।
ହୁଁ କଲି ଆଉ ରଜ କେମିତି କଟିଲା।
ହଁ ଯେମିତି ଯେମିତି ହେଇକି କଟିଗଲା ଟିକେ ଏମିତି କିଛି ନାହିଁ। ବାହାରକୁ ତ କୁଆଡେ ବୁଲିବା ପାଇଁ ଯାଇନଥିଲି। ଘରେ ଅଛି ବୋଲି ଏଦିନ ପରେ ଆସିଥିଲି ବୋଲି ଖାଲି ଖାଇବା ପିଇବା ଆଉ ସବୁ କୁଣିଆ ମଇତ୍ର ବୁଲାବୁଲି ହେତିକି ଆଉ।
ଖାଇକି ଶୋୟା କଥା ଖାଲି ଆଉ।
ବାହାରୁ ରହୁଥିଲେ ଲୋକଙ୍କୁ ସେଇଟା ଆଜି ବଡ ପ୍ରାଧାନ୍ୟ। ଯେ ଘରକୁ ଆସିଲେ ଟିକେ ଭଲସେ ଖାଇବା ଖାଅ ଆ ଶୋଇ ପଡ।
ହୁଁ। ଆଉ କଣ ୟୋଗା କଥା କହୁଥିଲି। ଲଞ୍ଚରେ କଣ ବନେଇଥିଲି। କିଛି ନାହିଁ ମୁଁ ତ କାଲି ଘରୁ ଆସିଲି। ମୋତେ ପୁରା ହାଲିଆ ଲାଗୁଥିଲା। ରାତିରେ କାଲି ସେ ଟ୍ରେଡ୍ ଫ୍ରେୟାର୍ ଗୋଟେ ରଜ ଉତ୍ସବ ପଡିଥିଲା। ସେ ଉଠିକି ଯାଇଥିଲୁ। ବୁଲିିବାଲିକି ଆସିଲା ବେଳକୁ ପାଞ୍ଚଶହ ଟଙ୍କାରେ ତିନିଟା ଶାଢୀ। ମିଳୁ ଥିଲା ସେଇଠି ଆମ ପିଲା ସବୁ ମାଡ ଗଡି ହେଇକି ଉଠ ଉଠେଇଲେ। କେତେ। ଲାଷ୍ଟ୍ ଦିନକୁ। କିନ୍ତୁ କ୍ଲ କ୍ଲିପି ଗୋ କଟାକ ଶହେ ଟଙ୍କା ଲାଖେ।
ଏଇ ଭଗବାନ।
ସେଆ କ୍ଲିପ୍ ଗୋଟେ ଶହେ ଟଙ୍କା ସେ ଯେଉଁ ରବର ବ୍ୟାଣ୍ଡ ଗୋଟେ ସେ ସବୁ ତିରିଶ ଚାଳିଶ ଟଙ୍କା ଲାଗେ। ସ୍କଞ୍ଚି ଟିକେ ଲଗେଇ ଦେଇଥିବେ। ସେୟା ବା। ନିଶ୍ ଷ୍ଟେ ସନାରୀ ଗୁଡ଼ା ଏତେ ରେଟ୍ ହେଲାଣି?
ସେଇବା ମୁଁ ତ କିଣେ ନାହିଁ ସେଟା ଏ କେତେବେଳେ କେମିତି ମାନେ ଖାଲି ଯୋଉ ଆମର ଅଛି ଦୈନନ୍ଦିନ ଜୀବନ ପାଇଁ ଟିକେ ଦରକାର ସେଥିପାଇଁ କିଣିଦିଏ।
ହୁଁ ସେ ମୁଁ ବି ସେଇ ସବୁ କିଛି କିଣିନି ଖାଲି ସେ ଶାଢ଼ୀ ତିନିଟା ଆଣିକି ଆସିଲି ବୋଲି ସେତିକି।
ହୁଁ।
ଡେଲି ମାନେ ଡେ ହଁ ସେ ସବୁଦିନ ପିନ୍ଧିବା ପାଇଁ ଠିକ୍ ଅଛି।
କି ମୁଁ ଯୋଗ କହୁଥିଲି କଣ କି? ସେମାନଙ୍କର ବର୍ତ୍ତମାନ ତମେ ଦେଖ୍ ଖୁଦୁ ସମସ୍ୟାର ପ୍ରାୟ କଣ ଆ ଯୋଉ ଆମର ସୁଗାର ହେଇଗଲା ବା ଯଉଟାକ ଆମେ ମଧୁମେହ କହୁଛେ ଆଉ ଆମର ରକ୍ତ ଚାପ ଭଳିଆ ରୋଗ ରହୁଛି ତ କଣ କଣ ସବୁ ଯୋଗ କଲେ ମାନେ ଜଣେ ବ୍ୟକ୍ତି ଭଲ ପାଇବେ। ମାନେ ସେ ରୋଗରୁ ଟିକେ ନିଜକୁ ଦୂର କରିପାରିବେ ସେଭଳି କିଛି ଅଛି କି?
ହଁ ମୁଁ ଷ୍ଟାର୍ଟ କରିଥିଲି ସେ ଘରେ ଯେଉଁ ତିନି ଚାରି ଦିନ ରହିଲି ରଜ ଟାଇମରେ। ଗୋଟେ ଅନଲାଇନ୍ ଲାଇଭ୍ ଦଉଛି। ସୌରଭ ବୋଥ୍ରା ତାଙ୍କର ଚ୍ୟାନେଲ ସେଇଠୁ ମୁଁ ଲିଙ୍କ ପଠେଇଦେବି ତମେ ଯଦି ଜଏନ୍ କରିବାକୁ ଚାହୁଁଛୁ ତିନି ଚାରି ଦିନ କଲି ଆଉ ମାନେ ରଜ ତକ ହିଁ କରିଛି। ତିନି ଚାରି ଦିନ କଲି ଆଉ ସାଙ୍ଗେ ସାଙ୍ଗେ ତାର ପ୍ରଭାବ ଟା ଦେଖାଗଲା। ଟିକେ ଏପଟ ସେପଟ ହେଲା ମାନେ ବି କଷ୍ଟଟା ଜଣାପଡ଼ୁଥିଲା ନାଇଁ କାମ ଦଉଛି ତାପରେ ଏଠିକି ଆସିକି ପୁଣି ଯୋଉ ଅଳସୁଆକୁ ସେଇ ଅଳସୁଆ ହେଇଗଲି ହିଁ। ଘରେ ତିନି ଚାରି ଦିନ ଥିଲି ସେତିକି ହିଁ ହେଲା।
ଆମ ଜୀବନଶୈଳୀ ଏମିତି ବନେଇ ଦେଇଛେ ଯେ ଆମେ ମାନେ ସକାଳୁ ଉଠିକି ଟିକେ ଯୋଗ କି ବ୍ୟାୟାମ କରିବା ପାଇଁ ଆମକୁ କଷ୍ଟ ଲାଗୁଛି। କାରଣ ଆମେ ଶୁଣିଥିଲେ ଯେ ଏମାନେ ପୂର୍ବ କାଳରୁ ଏବଂ ପୁରାତନ ସମୟରେ ମଧ୍ୟ କୁହନ୍ତି ଯେ ଏ ଇଏ ଯୋଗ ହେଇଗଲା ବା ବ୍ୟାୟାମ କଲେ ନିଜର ଯୋଉ ଶାରୀରିକ ସୁସ୍ଥ ବ୍ୟତୀତ ମାନସିକ ଅଧିକ ସୁସ୍ଥ ମଧ୍ୟ ମିଳିଥାଏ ତ ଯେହେତୁ ବର୍ତ୍ତମାନ ସମୟରେ ବିଭିନ୍ନ ରୋଗ ବଢୁଛି ତ ସେଇ ସମୟରେ ଯଦି ଆମେ କିଛିଟା ଯୋଉ ହାତ ଗୋଡ ଯେମିତିକି ତାକୁ ଠିକ ରଖିବା ପାଇଁ ହେଲା ବା ନିଜର ଯୋଉ ବିଭିନ୍ନ ପ୍ରକାରର ବିନ୍ଧା ହଉଛି ଗୋଡ ହାତରେ ତାକୁ କୋଉଁ କମ କରିବା ପାଇଁ ଆମେ ଯୋଗ କରିପାରିବା ଯେମିତିକି ଆମେ କହୁଛେ ସୂର୍ଯ୍ୟ ନମସ୍କାର ହେଇଗଲା କି ନହେଲେ ନାଇଁ ଆମର ଯେମିତିକି କହୁଛନ୍ତି ଗୋଟେ ପ୍ରଜାପତି ଆସନ ମାନେ ଯୋଉଟା କିି ଆମ ମହିଳା ମାନଙ୍କ ପାଇଁ ବେଶୀ ଆବଶ୍ୟକ ପଡିଥାଏ ।
ହଁ କେତେ କଣ ଆସନ କହୁଥିଲା ମୋର କାହା ନାଁ ମନ ନାହିଁ ହଁ। କ ମୁଁ ତାକୁ ଲିଙ୍କ ଛାଡ଼ିଦେବି ତାଙ୍କର ସେ ସେ ସକାଳ ପାଞ୍ଚଟା ଛଅଟା ସାତଟା ଆଉ ସନ୍ଧ୍ୟାରେ ବି ପାଞ୍ଚଟା ଛଅଟା ସାତଟା ହେଲେ ହିଁ କରନ୍ତି ହେଲା ସ ସକାଳ ଛଅ ସାତ ଆଠ ସନ୍ଧ୍ୟା ପାଞ୍ଚ ଛଅ ସାତ।
ହୁଁ ହୁଁ।
ଥରେ ଯଦି ଗୋଟେ ମାସ କଣ୍ଟିନ୍ୟୁ ହେଇଯିବ ତାପରେ ଚାଲିବ ଇଏ ତ ଚାରି ପାଞ୍ଚ ଦିନରେ ବନ୍ଦ ହେଇଯାଉଛି ଆଉ ହୁଁ।
ଏୟା ହୁଏନି ମୁଁ ବି ସେମିତି ବହୁତ ଥର କରିଛି ଆରମ୍ଭ କରିଥିଲି କିନ୍ତୁ ମାନେ ସେୟା ହୁଏକି କଣ ନା ଟିକେଟ୍ କରିଦେଲା ପରେ କ ମୁଁ ତ ଠିକ ହେଇଗଲି ଆଉ କଣ କରିବି ନିଜକୁ ତ ସୁସ୍ଥ ଲାଗୁଛି ମାନେ ବେଳେ ବେଳେ ଏମିତି ହୁଏନି କି କିଛି ଦିନ ବସିକି ଘରେ ରହିଗଲେ ଲେ ଟିକେ ମଣିଷ ମୋଟା ହେଇଯାଏ ତାପରେ ସେ କଣ କରେ ଟିକେ ଯୋଗ ଫୋଗ କରେ ପୁଣି ଠିକ ହବା ପାଇଁ ସେ ସମୟରେ ଯେତେବେଳେ ସେ ଟିକେ ଠିକ ହେଇଯାଏ ତାର ଚାହୁଁଥିବା ମୁତାବକ ଆମର କପରେ କି ତାର ଶରୀର ହେଇଯାଏ ତାପରେ ପୁଣି ସେ ଯୋଉ ଗଧକୁ ସେ ଗଧ ପୁଣି ଯୋଉଟାକୁ ସେଇଟା ହେଇଯାଏ।
ଆମର କେତେଟା ହେଲାଣି କମ୍ପ୍ଲିଟ୍।
ମୁଁ ମାନେ ଫୋନ କରିବା ତ ମୁଁ ସେଇ କେତେ ଉଣସିଟା ନା କଣ ଏ ମାନେ କରିଛି ମୋ ଆଡୁ କିନ୍ତୁ ଅନ୍ୟମାନଙ୍କୁ କଲ୍ ମୁଁ ମାନେ ମ୍ୟାକ୍ ଅଧିକ ଉଠେଇ ଦେଇଛି କିନ୍ତୁ ମୁଁ ନିଜେ କାହାକୁ କଲ କରିକି କଥା ହେଇପାରୁନି ଆଉ।
ମୋର ଏଇଟାକୁ ମିଶେଇକି ବାରଟା ହେଲା ଯୋଉ ମୁ ତମ ସହ ସେଦିନ ଲାଷ୍ଟ କଥା ହେଇଥିଲି ଆଉ ତାପରେ ଆଉ କିଛି ମୁଁ ସେ ଆପ ଖୋଲି ହି ନାହିଁ।
ହୁଁ ହୁଁ ନାଇଁ ନାଇଁ କଣ କି ଏଇ ଏପଟେ ଘର କାମରେ ଟିକେ ବ୍ୟସ୍ତ ରହିଯିବାକୁ ମୋ କଥା ବି ହେଇପାରୁନି ସେ ଆମର ଜଣେ ହେବେ। ନୂଆରେ ସାର୍ ମାନେ ଆସିଲେ, ତ କଣ ଏଇ ଜଏନ ହେଲେ, ଯୋଗଦଲେ, ତ ତାଙ୍କର ଯେ ଆକ୍ସ୍ ଥିଲା, ସେ କହିଲେ କି ନାଇଁ, ଟିକେ କଥା ହେଇଯାଆନ୍ତୁ, ମୁଁ ତ ଜାଣି ପାରୁନି।
ଓହୋ।
ସେଥିପାଇଁ ତାଙ୍କ ସହିତ ଚାରି, ପାଞ୍ଚଟା କଥା ହେଇଯାଇଥିଲି, ଆଉ ଚାରି, ପାଞ୍ଚଟା ବି ହେଇନଥିବ, ତିନିଟା ଖଣ୍ଡେ ହେଇଥିବ। ସାର୍ ବି ଦି, ତିନିଟା କଲ କରିିଥିଲେ, ମୁଁ ବି କରିଥିଲି।
ମୁଁ ଭାବିଥିଲି ଏଇଠୁ ଗଲେ ଘରେ ସାରି ଦେବି, ପନ୍ଦରଟା କରିଦେବି, ନାଇଁ କି ହେ ପାଇଲାନି ତିନି, ଚାରି
ନାଇଁ, ନାଇଁ ବାହାରେ ରହିଲେ କରି ହୁଏ। ଘରେ ତ କଲେ ଜମା କରିହୁଏନି। କାରଣ ଘରେ ଛୋଟ, ବଡ ଯାହା ହେଲେ, ବି ଗୋଟେ କାମ ଥିବ।
ହଁ, ଡା, ହଁ, ମୁଁ ତ ସେୟା ସେତେବେଳେ ଯାଏ। ଦିଦି ହଙ୍କା ଆସିନଥିଲେ, ବୋଲି ହଁ ବା। ଦିଦି ହଙ୍କା ଆସନଥିଲେ, ବୋଲି ଯାହା କଥା ହେଲିନି। ସେମାନେ ଆସିଲା ପରେ ପୁରା ବନ୍ଦ, ଫୋନ୍ ବନ୍ଦ ପୁରା।
ଏମତି କଥା, ଆଉ କଣ ଦି ପହରେ ଖାଇଥିଲ?
ଦିପହରେ ସେ ଭାତ, ଶାଗ, ଖଡା ଭଜା। ଆଉ ସବୁ ଗୋଟେ ଏଇ ଯୋଉ ଝୁଡଙ୍ଗ, ଫୁଡଙ୍ଗ ଆଉ ଗୋଟେ ଭଜା କରାହେଇଥିଲା। ତାରେ ଦହି, କାକୁଡି କରାହେଇଥିଲା, ଆମ୍ୱ, ବଡି ଏଇଡା ତ ଥୁଆ ହେଇଛି, ଏଇ ରଜ ପାଇଁ ଆଉ।
ହାଲୋ,
ହଁ କାଲି ବୁଲିବାକୁ ଯାଉଛ, ପରା ହଁ, ସୁ ସୁଭୁଛି, ସୁଭୁ
ହଁ, ସେମିତି କିଛି ତ ଅଛି। ଭାବୁଚୁ, କିନ୍ତୁ ଏପର୍ଯ୍ୟନ୍ତ ଠିକ ହେଇନି।
ଆଉ ଟିକେଟ କାଟିବା ଉପରେ ହେଲାଣି, ସେ, ହଁ ସେଇ ମାସରେ ତ କିଛି ଛୁଟି, ପାର୍କିଂ ହିଁ ପଡିଯାଉଛି। କେବଳ ଗୋଟେ ଦିନ ହିଁ, ପଡୁଛି।
ମୋର ସେଇ ମାସ ଟା ମୁଁ, ନେଇ ପାରିବି ଛୁଟି ବେଶୀ। ହଁ, ଯେ ସେଇ ମାସରେ ମୁଁ, ଅଧିକ ଛୁଟି ନେଇପାରିବି। କାରଣ, ମତେ ଛୁଟି ନେବାକୁ ହେଲେ, ଅଧିକ ଟିକେ ମାନେ କାମ କରୁଥିବା ମାସ ଦରକାର। କୋଡିଏ, ବାଇଶ ଦିନ କାମ କରିଦେଲେ, ତାପରେ ଛୁଟି ମତେ ମିଳିଯିବ।
ହେଇଗଲା ଆଉ
ହୁଁ, ଅଛି ପୁଣି ଦେଖାଯାଉ, ସବୁ ଜିନିଷକୁ ଦେଖିକି ଯିବା କଥା ଆଉ।
ହୁଁ
ହଁ, ହଉ ଠିକ ଠାକ ଶୁବୁନି ନହେଲେ ପରେ କଥା ହେଉଚି।
ଶୁଭୁଚିତ, ଆ ତମ ମର କାମ
ହଁ, ହଁ, ଟିକେ କାମ ଅଛି ତ।
ହଉ, ହଉ ଠିକ ଅଛି, ଚଳି